ହ୍ୟାଲୋ।
ଶୁଭୁଛିି।
ହୁଁ ହ୍ୟାଲୋ।
ହଁ କଣ କରୁଛ?
ଏଇ ରୁଟି ହଉଛି ଆଉ।
ଓହ ତମେ କରୁଛ ବସି।
ହଁ। ହଁ।
ଓହୋ ତମେ କଣ ଅଟା ଚକଟା ନା କଣ ରୁଟି କର?
ନା ନା ଅଟା ଅଟା ଚକୁଟେ ନା।
ଓ ସବୁ ଯାକ ଅଟା ଚକଟ?
ହୁଁ ଅଟା ଚକଡ଼ା ହବ ରୁଟି ବେଲା ହବ ରୁଟି ସେକା ହବ।
ସବୁଯାକ ତମେ କର ରୁଟି ଟା?
ହଁ ସବୁ ଯାଙ୍କ ବୋଲି ଆମର ଅଳ୍ପ ଫ୍ୟାମିଲି ତ।
ଓ କେତେଜଣ?
ହୁଁ ଆମେ ଏବେ ଅଛୁ ତିନି ଜଣ।
କିଏ କିଏ?
ମୋ ଭାଇ ମୁଁ ମୋ ମା ଆଉ ମୋ ବାପା ପଦାରେ ରୁହନ୍ତି ତ।
ଓହ କଉଠି ରୁହନ୍ତି?
ହୁଁ ଶୁଅନ୍ତି ଚେନ୍ନାଇ ରେ।
ଓହୋ।
ଆଉ ତମ ଘରେ କିଏ କିଏ ଅଛନ୍ତି?
ଏଇଠି ଆମ ଗାଁରେ ତ ଆମର ବଡ ଫ୍ୟାମିଲି ଯୋଉ ଏଇଠି ଆମେ ମୋ ପଢାପଢି ପାଇଁ ଆମେ ଆସିକି ରହିଛୁ ବାହାରେ ଆସିକି। ଆଉ ମୋ ଭାଇ ମା ବାପା। ପୂଜା ପରେ ଓଷା ବାର ହେଲା ଓଷା ବାର ହେଲେ ଗାଁକୁ ଯାଏ ଆଉ।
ମୁଁ କହିଲି ବାପା ସେଠି କଣ କରନ୍ତି ଜବ୍?
ହଁ ଜବ୍ ଅଛି ବାପାଙ୍କର।
ଓହୋ ଆଚ୍ଛା ଆଉ ତମେ ଭାଇ ଭଉଣୀ କେତେ?
ମୋର ଗୋଟେ ଭାଇ ଆଉ ଆଉ ଆମର ତ ବଡ ବଡ ବାପାଙ୍କର ସ ଭନ୍େ ଭ ହଁ।
ମୁ କହିଲି ପୂଜା ପର୍ବରେ ଯାଅ ଗାଁକୁ ହୁଁ।
ଯେତେବେଳେ ଇଚ୍ଛା ହୁଏ ବୁଲିଆକୁ ଯାଉ ସବୁବେଳେ।
ହଁ କାମ ପଇଲେ ବି ଯାଅ ଆଉ।
ହୁଁ ବଡଆପା ବଡମା ଅଛନ୍ତି ନା ସେମାନେ ଟିକେ ମତେ ବହୁତ ଭଲ ପାଆନ୍ତି ସବୁବେଳେ ସେମି ଯିବାଆସିବା ଲାଗେ। ଗି ରୁହେ ଆଉ।
ଆଉ ଖାଇବା ପାଇଁ କଣ ରାତିକି?
ଆ ରାତି କିି ଏଇ କଣ ସବୁ ଯାଇ ହେ ଯୋଉ କଣ ରୁଟି ହଉଛି ତ ସନ୍ତୁଳା ଯେ। ମୋ ଦେହ ଖରାପ। ରାତିରେ ପ୍ରାୟ ସନ୍ତୁଳା ଖାଉଛି। ଆଉ ହଁ ବହୁତ ଭଲ ଲାଗେ।
ଖାଇବା ପାଇଁ ବି ଭଲ ଲାଗେ।
ହଁ ସନ୍ତୁଳାଟା ଭଲ ଲାଗିବ ସେମିତି ଆଗରୁ ଟିକେ ମୋତେ। ଏଇଶାନ୍ତ ଯାହେଲେ ବାଧ୍ୟରେ ଖାଇବାକୁ ପଡିବ। ଆଉ ଏବେ ବି ଭଲ ଲାଗିଲାଣି। ଏଇ ଯାଇଥିଲି ମାର୍କେଟ ଯାଇଥିଲି ଏଇଶାଙ୍ଗେ ଜଷ୍ଟ ଆସିଲି ପରିବା।
ଓହୋ।
ଆମେ ଗାଁକୁ ପଳେଇଥିଲୁ ନାଁ ଆସିଲା ବେଳକୁ ସବୁ ପୁରା ସରିଯାଇଥିଲା ପରିବା ପତ୍ର। ଏଇ ପରିବା ପତ୍ର ଟିକେ ନେଇକି ଆସିଲି ମାର୍କେଟରୁ ଆଉ କଣ। ହଁ ମୁଁ ଏକୁଟିଆ ବେଳେ ମୋ ଭାଇ ସହିତ ସବୁବେଳେ ଯାଏ। ଆଉ ସିଏ ନଥିଲା କଣ ଜିମ୍ ଯାଇଥିଲା ମୁଁ ଏକୁଟଆ ପଳେଇଲି ଗାଡି ନେଇକି ଆଉ।
ଆଚ୍ଛା ଆଚ୍ଛା।
ଆଉ ପରିବାପତ୍ର ଆଣିଲି ଆଉ ସାଙ୍ଗଟେ ଗୋଟେ ଥିଲା ଯାଇକି ଯୋଉ ସେଠି। ଗୋଟେ ବଢିଆ ଜାଗାରେ ଚିକେନ୍ ପକୋଡା ଗୋଟେ ଜାଗାରେ ହୁଏ। ମୋର ତ ଦେହ ଖରାପ ମୁଁ ଖାଉନି ବେଶି ସେ ତାର ଖାଇଲା। ପତ୍ର ଆଣିକି ଖାଇଦେଲି ଆଉ। ତାପରେ ପୁଣି ଆସିିକି ଗୋଟେ ଯାଗାରେ ବର୍ଗର ଦେଖିକି ଖାଇଲୁ।
ହୁଁ।
ଏବେ ଆସିଥିଲେ।
ଆଚ୍ଛା। ଅଧା ଜିନିଷ ଖାଇବା କଥା ନୁହେଁ। ତାପରେ ତମ ଦେହ ବି ଭଲ ନାହିଁ ଖାଇବନି ଆଉ।
ହଁ ପଦା ଜିନିଷ ମୁଁ ଆଉ ଯାଉନଥିଲି ବାହାରୁ ବହୁତ ଦିନ ହେଲାଣି ଯାଉନଥିଲି। ମୁଁ ଭାଇ ସହିତ ଗଲେ ବି- ସେ ଯେମିତି ଖାଏ। ସେ ତାର ଖାଏ। ବ ପଳେଇଆସେ ସେମିତି ଆମେ ବୁଲିକି। ପଳେଇ ଆସ ଆଉ ପ ପ। ପରିବା ଆମର ସରିଯାଇଥିଲା ତ ସବୁ ଆମେ ତ ଆମର। ଆଉ ନେଇକି ଆସିଚି ବାଇଗଣ, ଟମାଟୋ ଆଉ ଆମର ଯୋଉ ଆମର। କଣ ସେଟା କୁହନ୍ତି ପୋଇ। ପୋଇ ଆଉ ସେ ଯୋଉ ପୋଇଥିଲା ଆଉ ଯୋଉ ସେଟା। ହଁ କାଲି ଭାବୁଥିଲୁ ଆମର ପୋଇ ଚିଙ୍ଗୁଡି ମାଛ ପକେଇକି କରିବାକୁ।
ବଢ଼ିଆ ଲାଗେ ପୋଇ ସହିତ ଚିଙ୍ଗୁଡ଼ି ମାଛ ଖାଇବ ବଢ଼ିଆ ଲାଗିବ।
ବଢିଆ ଲାଗେ ସେଟା କାଲି ମୁଁ ଭାବୁଥିଲି ସେଟା କରିବାକୁ ପୋଇ ନେଇକି ଆସିଥିଲି ସେଥିଲାଗି ମୋତେ ପୋଇଟା ଭଲ ଲାଗେ। ମୁଁ ଆଗୁରୁ ଛୋଟବେଳେ ଖାଉ। ଏବେ ପୋଇ ମୋତେ ଭଲ ଲାଗିଲାଣି। ଆଉ ଆଣିଥିଲି ଯୋଉ ଗାଜର ଆନ୍। ଥିଲି ବିଟ୍ ଆଣିଥିଲି। ଆଉ ଯୋଉ କଣ ସେଟା କହିଲ ଉଁ। କ କାଙ୍କଡ ଯୋଉ ଆସେ ନାଇନା କାଙ୍କଡ। ଆଉ ଟମାଟୋ ଆହୁରି କେତେ ଗୁଡେ ସବୁ ଏକାଥରେ ନେଇ ଆସିଲେ ଦି ତିନି ଦିନ ପାଇଁ ଏକାଥରେ। ପଳେଇଆସିଲି ଆଉ ସେ ପରିବାପତ୍ର ଯା ବେଶୀ
ହଁ ପରିବା ପତ୍ର ଏବେ ରେଟ୍ ହେଇଗଲାଣି ନା।
ବହୁତ୍ ରେଟ ହେଇଗଲାଣି ମୁଁ ପା।
ସବୁ ପଚାଶ ଷାଠିଏ ପରେ।
ସେଇପା ଟମାଟୋ କେଜି ଆସିକି ହେଲାଣି ପଚାଶ ଟଙ୍କା।
ହୁଁ ମୁଁ ବି ଆଜି ଯାଇଥିଲି ବଜାରକୁୁ ଟମାଟୁ ପଚାରିଲି ଆଣିବା ପାଇଁ ଯାଇଥିଲି। ବଜାର ଯାଇଥିଲି ତ କାମ ଥିଲା। ଯିବାକୁ କହିଲ ଆସିଛି ତ ଏକାଥରେ ନେଇକି ସବୁ ପଳେଇ ଆସିବ ଆଉ। ଟମାଟୋ ଆଣିଲୁ ପଚାଶ ଟଙ୍କା ନେଲା ଟମାଟୋ। ଆଣିଲି ବାଇଗଣ ଆଣିଲି ଆଉ ହଉଛି କାକୁଡି ଆଣିଲି।
ହଁ ମୁଁ ବି କାକୁଡି ଆଣିବା, ଭୁଲିଗଲି ଆଣିବାକୁ କାକୁଡି।
କାକୁଡ ଟା ସାଲଡ କରି ଖାଇଲେ ଭଲ ଲାଗିବନି?
ମୁଁ ସବୁବେଳେ କାକୁଡି ସାଲାଡ ଖାଏ। ଦହି ପକେଇକି
ହୁଁ ହୁଁ।
ରେଗୁଲାର ମୋତେ ଡକ୍ଟର କହିଥିଲେ ରେଗୁଲାର ଦହି ଖାଇବାକୁ। ଆଉ ପାଇଁ ବହୁତ୍ ଭଲ ଦହି ଟା। ଆଉ ସବୁଦିନି ନା ମୁଁ ଦହି ଖାଉଚି। ପୁଣି ତ କାକୁଡି ଗୋଳେଇକି ସବୁଦିନି ଖାଏ।
ଦହି ପଖାଳ ଖାଓ ନା ଦହି ପଖାଳ?
ହୁଁ ଦହି ପଖାଳ ଖାଇବ ବଢିଆ। ଦହି ପ
ହୁଁ। ମାନେ ମୋର ପଖାଳ ଗୋଟେ ଗୁଣ୍ଡା କି ଦି ଗୁଣ୍ଡା ହେଲେ ହେଇଯିବ। ପୁରା ଅଧ କଂସେ ତୋରଣି ପିଇଦେବି। ଭାତ ମୁଁ ଖାଇ ଭାତ ଖାଏ। କିନ୍ତୁ
ନା।
ହୁଁ। ରାତିରେ ରୁଟି ଖାଅ ନା? ମୁ କହିଲି ରାତିରେ ରୁଟି ଖାଅ। ହୁଁ।
ପିଠା ସବୁବେଳେ ଖାଇଲା ବେଳ କୁ
ହଁ। ଅରୁଆ ଭାତ ହଁ ହଁ। ଅରୁଆ ବି ବେଶୀ ଖାଇବା କଥା ନୁହେଁ। ତମ ଦିହ କଣ ହେଇଥିଲା କି? ଓହୋ। ତମେ ଟିକେ ଆସୁନ ନେଟୱାର୍କ ଜାଗାକୁ ନେଟୱାର୍କ ପାଉନି।
ହାଲୋ।
ହଁ ଏବେ ଶୁବିଲା ଏବେ ଶୁବିଲା। କଣ ହେଇଥିଲା ତମର? ହାଲୋ।